ହାଲୋ ହଁ ହଁ ଅପା କଁ କରୁଥିଲ।
କଁ କରୁଥିଲୁ।
ଏଇ ରୋଷେଇ ବାସ ସାରିକି। ବଇଛି ଆଉ। ଟିକେ ଛୁଆଙ୍କ ପାଠ ଦେଖୁଥିଲି ଆଉ ଏଇ ପୁଅ ଗୋଟେ ଫୋନ ରେ। ଉଁ ନୂଆ ସିମ ଆନିଲା ତ। ଆଉ ସେଇ ନୂଆ ସିମ୍ ଟାରେ କାମ କରୁଛି ତ। ସେଥିପାଇଁ ବଇଛି ତା ପାଖରେ ଆଉ ଆ ମୋ। କଥା କ୍ଲିୟର୍ ଶୁଭୁଛି ନା କ୍ଲିଅର୍ ଶୁଭୁନି। ଆଉ ଏଇଆ ହଉଛି କଥା ଆଉ। ଭାଉ ତମେ ଆଉ ଆଜି ରୋଷେଇ ବାସ ଆଉ କିଛି କରିନଥି କରିଛ ନା କରିନ। ହଁ। ଆଉ ଏମିତି କଥା ଏଇ ପୁଅ ଟା ଆସିକି ବସିଛି ତ। ସାନ ପୁଅଟା ସୋଇ ପଡିଛି। ଆଉ ସେଇଥି ପାଇଁ ଉଁ ତା ପାଖରେ ଟିକେ ବି ଜଗିକି ବସିଛି। ଏଇ ଉପର ଘରେ ଟିକେ ଶୋଇ ପଡିଛି। ଆଉ ଏଥିପାଇଁ ଆଉ କୁଆଡେ ଯାଇପାନି ବଇଚି ଆଉ। ଆଉ ଆଜି ଭାବୁଛୁ ଆମେ ଟିକେ ପନିର ଆଉ କୋବି ତରକାରୀ କରିବୁ ବୋଲି। ହେଲା। ହାଲୋ। ହାଲୋ।
ହଁ ମୁଁ ଭାବେ
ହାଲୋ।
ଏଇ ରୋଷେଇ ସାରିକି
ହଁ। ଆଉ ତମେ କୁଆଡେ ଏ ବର୍ଷ ଆଉ ବୁଲି ଯାଇନ? ଆମେ ତ ଯାଇଥିଲୁ ଏଥର ତିନିଟା ଜାଗା ବୁଲିକି ଆସିଥିଲୁ।
ରୋଷେଇ ସାରିକି ବାବା ମାଙ୍କୁ ଚାହା କରିକି ଦେଲି। ବାବାଙ୍କ ପେଟ ଟା ଟିକେ ଭଲ ନାହିଁ ତ ସେଇପାଇଁ ହୁଁ। ଟିକେ ଚାହା କରିକି ଦେଲି ନାଲି ଚା ଅଦା ଆଉ ତେଜପତ୍ର ଆଉ ଯୋଉ କଣ କହିଲୁ? ଅଦା, ତେଜପତ୍ର ଉଁ ଟିକେ ଚାହା ଟିକେ ଚାହା ପତି ଟିକେ ଲେମ୍ବୁ ର ସ ଆଉ ହୁଁ। ହୁଁ ସବୁ ପକେଇକି ନାଲି ଚାହା ଟିକେ କରିକି ଦେଲି ଆଉ ପିଇଲେ ତାଙ୍କ ପେଟଟି ଖରାପ ଅଛି। ଖାଇନାହାନ୍ତି ଖରାବେଳେ ଚାହା ପି ଦିଅନ୍ତୁ ଆଉ। ମା ବି ଆଜି ଖାଇନାହାନ୍ତି ଦି ପହରେ ସେ ବି ଟିକେ ଚା ପିଇଲେ।
ଓହୋ।
ହୁଁଁ।
ଆଉ ଏଇ ସବୁ ବେଳେ ଏତେ ଚାହା କଣ ପାଇଁ ଦଉଚ? ଏଇ ବସିଚି ଆଉ ବସିକି ଛୁଆଙ୍କ ପାଠ ଦେଖୁଚି ଆଉ।
ମୁଁ ଏଇ ଝିଅକୁ ଟିୟୁସନ୍ ଛାଡ଼ିଲି ଟିୟୁସନ୍ ଛାଡ଼ିସାରିଲା ପରେ ଆଁ ଯୋଉ ଆସିକି ଏଇ ତ ଚାହା ଫା କରିକି ଦେଲି। ପରେ ଦେଖିଆ ଟିକେ କଥା ହେଇ ପଡ଼ିବା ଆଉ ହୁଁ ତୁ ଉ ଗୋଟେ ହେଲଦି ଲାଇଫ ଯିଇଁବା ପାଇଁ କଣ କଣ ଆବଶ୍ୟକ? ଦିନଚର୍ୟା ରେ ଆମେ କଣ କଣ ଆମ ରୁଟିନ ରେ କଣ ଆମେ ଯଦି କରିବା ପରିବର୍ତ୍ତନ ଆମ ଲାଇଫରେ ଆମ ଦେହଟା ସୁସ୍ଥ ରହିବ ଜାଣିଚୁ?
ହଁ ହଁ। ଅ ପ୍ରଥମେ ତ ଆମେ ଉଁ ଯେତବେଳେ ଆମେ ଆଜିକାଲିର ଜୀବନଶୈଳୀ ଏମିତି ହେଇଗଲାଣି। କି ଆମେ ରାତି ବାରଟାରେ ଶୋଉଚେ ସଖାଳ ଆଟଟା ବେଳକୁ ଉଠୁଚେ ତ ପ୍ରଥମ କଥା ହେଲା କି ଆମର ସେଇ ଜିନିଷଟାକୁ ଆମ ଦୈନନ୍ଦିନ ଜୀବନରେ ନିହାତି ଆଗେ ପ୍ରଥମେ ଚେଞ୍ଚ୍ କରିବା କଥା। ଆମେ ସ ଚେଷ୍ଟା କରିବା କଥା କି ଆମେ ଆମର ଯୋଉ ବ୍ରହ୍ମ ମୁହୂର୍ତ୍ତ ଯୋଉଟା କୁହନ୍ତି ତ ଆମେ ସେଇ ସମୟରେ ହିଁ ଉଠିବା ଦରକାର ଯୋଉଟା କି ହେଲା ରାତି ଚାରିଟା। ପୂର୍ବରୁ ୟା ରାତି ଠିକ୍ ଚାରିଟା ରେ ବି ହେଲେ ବି ମାନେ ଚଳିବ। ତ ସେଇ ସମୟଟା ହିଁ ହଉଚି ବ୍ରହ୍ମ ମୁହୂର୍ତ୍ତ ତ ସେଇ ସମୟରେ ଆମ ବଡିରେ ଯେତେ ପ୍ରକାର କ୍ରିୟା ଆରମ୍ଭ ହୁଏ ତ ସେଇଟା କି ଆମୁକୁ ଦିନ ଯାକର ଗୋଟେ ଶକ୍ତି ଯୋଗାଏ। କିନ୍ତୁ ଏବେ କଣ ହେଇଗଲାଣି ସିଷ୍ଟମ ନା ସବୁ ରାତି ବାରଟାରେ ଶୋଇବେ ଉଠିବେ ଦିନ ଆଠଟା ନଅଟା ଏମିତି ବେଳକୁ ତ ସୂର୍ଯ୍ୟଙ୍କର କିରଣ ପଡ଼ିବା ପୂର୍ବରୁ ହିଁ ଆମେ ସେଜ ତ୍ୟାଗ କରିବା କଥା। କିନ୍ତୁ ଏ କିପରି ଏମିତି ହେଇଗଲାଣି ଯେ ସେଇଥିପାଇଁ ଆମକୁ ପୁରା ରୋଗ ବହୁତ କିଛି ମାଡି ଯାଉଚି ଆଉ ଆଜିକାଲିର ପିଲାମାନେ ଯେ ଏତେ ରୋଗ ମାଡୁଡ଼ି ଯେ ନା ଆମେ ତ ହେଲୁ ଗୋଟେ ପ୍ରକାର କିନ୍ତୁ ୟା ପରେ ଆମେ ତା ହେଲେ ଟିକେ ରାତିକରୁ ଉ ଉଠୁଚେ ଆମେ ଆମର ଦିନଚର୍ଯ୍ୟାଟାକୁ ଠିକ୍ ମାନେ କରି ଚେ ବୋଲି ଆମେ ଆଜିୟାଙ୍କ ଚାରିଲୁ ଆମକୁ ଆସିି ଯେତିକି ବୟସ ହେଲାଣି ଚାଲିଚି। କିନ୍ତୁ ତା ପରବର୍ତ୍ତୀଷ୍ଟେପ୍ କଣ ହେଇଯିବ ନା ପିଲାମାନେ ଯୋଉ ପ୍ରକାରର ଖାଦ୍ୟପେୟ ଯୋଉ ପ୍ରକାର ତାଙ୍କ ଜୀବନ ଶୈଳୀ ଯଦି ପରିବର୍ତ୍ତନ ନ କରନ୍ତି ତାହେଲେ ଯୋଉ ଆମର ଆୟୁଟା ଅଛି ତାହା ନିହାତି କମିଯିବ ଏବେ ଯୋଉ ଷାଠିଏ ବର୍ଷ ଆୟୁ ଅଛି ସେ ପୁରା କମିଯିବ ଚାଳିଶ ବର୍ଷକୁ ହିଁ ପଳେଇ ଆସିବ ଧୀରେ ଧୀରେ ତ ସେଇଟା ବହୁତ ମାରାତ୍ମକ ହେଇଯିବ ଦି ମାନେ ଦିନ ଆସିବ ମାନେ ସମାଜ ବଞ୍ଚିବା ପାଇଁ ଗୋଟେ ଭଲ ଲାଇଫଷ୍ଟାଇଲ କେମିତି ଆଗେ ହିଁ ଲୋକ ମେଣ୍ଟେନ କରିବେ ତଥାପି ଏବେ ବି କିଛି ପରିମାଣ ଲୋକ ମେଣ୍ଟେନ କରୁଚନ୍ତି ଯୋଉ ମାନଙ୍କର ହେଲଥ ଇସୁ ସବୁ ହୋଉଚି ତ ସେମାନେ ଏ ବାଧ୍ୟ ହେଇକିନି ଇଏ କରୁଚ଼ନ୍ତି ମାନେ କଣ କହିଲୁ
ହୁଁ।
ସେଇ ହେଲଥ ଉପରେ କଂସର୍ସ ହଉଚନ୍ତି। ସଖାଳୁ ଉଠୁଚ଼ନ୍ତି କିଛିଟା ଯୋଗ ପ୍ରାଣାୟାମ କରୁ ଚନ ଆଗେ ତାଙ୍କ ନିତ୍ୟ କର୍ମ ସାରୁଚନ୍ତି ହୁଁ।
ତ ଯଦି ଆମେ ଅନୁସରଣ କରିବା ତାହେଲେ ଆମେ ଗୋଟେ ଗୋଟେ ସୁସ୍ଥ ମଣିଷ ସୁନ୍ଦର ଜୀବନ ବା ଜା ପନ କରିବା। କଣ କଇଲୁ ଆମେ ତ ପ୍ରଥମେ ଜାଣି ଚେ ଆମ ଇଷ୍ଟ ପରିବାର ସକାଳୁ ସ୍ନାନ ସାରିଦବା ସାରିଦେଇକି ଇଷ୍ଟବୃତ୍ତି ଯେମିତି କରୁଚେ କରିବା।
ହୁଁ ହୁଁ।
ଇଷ୍ଟଭୂତି କରି ସାରିଲା ପରେ ପ୍ରଥମ କାମ ହେଲା ଆମ କର୍ତବ୍ୟ ଆମେ ଆଗ ପାଣି ପିଇବା। ତିନି ଗ୍ଲାସ ଆୟୁର୍ବେଦିକ ଡକ୍ଟର ମାନ କୁହନ୍ତି ତମ୍ବା ପାତ୍ରରେ ତା ପୂର୍ବରୁ ରଖାହେଇଥିବ ପୂର୍ବ ରାତିରୁ ରଖାହେଇଥିବା ତମ୍ବା ପାତ୍ରରେ ପାଣି ସେ ପାଣି ଟାକୁୁ ସ କାଳୁ ଖାାଲି ପେଟରେ ପିଇବ। ଉଁ ଅତି ବେଶୀ ରେ ତିନି ରୁ ଚାରି ଗ୍ଲାସ ପାଣି ପିଇବ ଖାଲି ପେଟରେ। ଏଇଟା ଅଭ୍ୟାସ କରିବା କଥା ଜଣେ ଜଣ ତ ସକାଳୁ ପାଣି ପିଇ ପାରନ୍ତିନି କହିବେ ବାନ୍ତି ଲାଗୁଚି ଅ ଅଇଆସୁଚି। କିନ୍ତୁ ପାଣି ଟା ଅଭ୍ୟାସ କରିବା କଥା ମୁଁ ତ ଝିଅ ବେଳୁ ପାଣି ଅଭ୍ୟାସ ମାନେ ଉଠିବି ତ ମୁହଁ ଧୋଇକି ଅଗସାପାଟିରେ ପିଇବି। ଖାଏ ପିଏ ଏ ଏବେ ତ ଆମର ଇଷ୍ଟୋକୁ ନିବେଦନ ନ କଲା ପର୍ଯ୍ୟନ୍ତ ଆମେ ଖଇଆନି ଇଷ୍ଟ ଭୂତି କରିସାରିଲା ପରେ ମୁଁ ଟିକେ ସୂର୍ଯ୍ୟ ପୂଜା ତାପରେ ତୁଳସୀ ପୂଜା ଏମିତି ଟିକେ ବ୍ରହ୍ମାଣ୍ଡ ଟେ ବ୍ରେଡ୍‌ଟୁଟିଟେ କରିକି ତାରେ ସେଇଠୁ ମୁଁ ପାଣି ପିଇବା ଆରମ୍ଭ କରେ।
ଆଛା।
ଏତିକି ସରିଲା ପରେ ତାପରେ ମୋର ହନୁମାନ ଚାଲିସା ପରେ ଇଏ ମତେ ଟିକେ ଭଲ ଲାଗେ। ଭାଗବତ ଟିକେ ପଢ଼େ। ଇଏ ମୋ ରୁଟିନ କିନ୍ତୁ ଗୋଟେ ସୁସ୍ଥ ଜୀବନର ଯାପନ କରିବା ପାଇଁ ହେଲେ ଏଇ ଯୋଉ କହିଲି ତମ୍ବା ପାତ୍ରରେ ପୂର୍ବରୁ ରାତିରୁ ରଖିଥିବା ସକାଳୁ ପାଇଲା ମାତ୍ରେ ତାକୁ ଆମେ ତିନି ଗ୍ଲାସ ରୁ ଚାରି ଗ୍ଲାସ ପାଣି ପିଇବା ପାଣି ଜଣେ ଜଣେ ତମ୍ବା ଗ୍ଲାସ ପାଣି ପିଅନ୍ତି ତମ୍ବା ପା ତ୍ର ପାଣି ନହଲେ ଆଉ ଗୋଟେ ଅପସନ୍ ଅଛି କଣ ନା ତ୍ରିଫଳା ତ୍ରିଫଳାକୁ ବତୁରିକି ର ଖି ଥିବ ତା ପାଣି ଟା ସକାଳୁ ଚକଟି ଦେଇକି ତ ଛାଣିଦବ ତ୍ରିଫଳା ପାଣି ଟା ପିଇଲେ ବି ବହୁତ ଭଲ ଦେହ ପାଇଁ ଏଇଟା ପିଇ ସାଇଲା ପରେ ପାଣ୍ଡା ତାପରେ ଟିକେ ସମୟ ଚାଲିବାକୁ ଯିବ। ସେ ଚାଲିବା ଚାଲିବା ଦ୍ଵାରା ଆମର ପାଦରେ ଯଉ ଆକୁ ପ୍ରେସର ପଏଣ୍ଟ ଗୁଡାକ ସବୁ। ଆମର ସବୁ ଆକ ଆକ୍ଟିଭେଟ ହୁଏଁ ସକ୍ରିୟ ହେଇଯାଏ। ଆଉ ପାଦରୁ ହିଁ ସବୁ କିଛି ଆମର ଷ୍ଟାର୍ଟ ହୁଏ ହୁଁ।
ହୁଁ।
ତେଣୁ କରି କଣ କରିବା ଆମେ ନା ଟିକେ ଚାଲିବା ଚାଲିବା ଦ୍ଵାରା। କଣ ହୁଏ ନା। ଯୋଉ ବ୍ରେନ୍ ସେଲ୍ ଗୁଡା ସବୁ ଆକ୍ଟିଭେଟ ହୁଏ। ହୁଁ ଚାଲିବା ଦ୍ଵାରା ଆମର ସବୁ ବ୍ରେନ୍ ସେଲ୍ ଗୁଡା ଆକ୍ଟିଭେଟ୍ ହୁଏ। ଆଉ ପାଣି ପିଇକି ଉଁ ଚାଲିବ। ତାପରେ କଣ କରିବା। କିଛି ସମୟ ଚାଲିଲା ପରେ ଘରକୁ ତ ଫେରିବା ସେତେବେଳୁ ଆମେ। ଉଁ। ଟିକେ ଯୋଗ ଅଭ୍ୟାସ କରିବା ଯୋଗ ଆଉ ପ୍ରାଣାୟାମ।
ଆଚ୍ଛ।
ଯୋଗ ଅଭ୍ୟାସ କରିବା ଯୋଗ ଅଭ୍ୟାସ ଯେମିତି ଏଁ ଉ କପାଳ ଭାରତୀ ଅନୁଲୋମ ବିଲୋମ ବସ୍ତ୍ରିକା ଉଦ୍ଗିତ୍। ଏ ଗୁଡାକ ସବୁ ପ୍ରାଣାୟାମ ଯୋଗ ସବୁ କରିବା ଉଚିତ।
ନିହାତି ନିହାତି କରିବା ଦରକାର ହୁଁ।
ଯଉ କପାଳ ଭାରତୀ କପାଳ ଭାରତୀ ପ୍ରଣାୟାମ ଯୋଉ ଗୋଟେ ଆଜି ମୁଁ କହୁଥିଲି ଗୋଟେ ମୋର ସାଙ୍ଗ କୁ। ଯେ କପାଳ ଭାରତୀ ପ୍ରଣାମ କଲେ କଣ କଣ ଆମର ଉପକାର ମିଳେ। ହଁ କପାଳ ଭାରତିକୁ ପ୍ରଣାମ କଲେ କଣ କଣ ଉପକାର ମିଳେ ଆମକୁ। କପାଳ ଭାରତୀ ପ୍ରଣାୟମରେ ପ୍ରଥମ ତଃ ଆମର କଣ କହିଲୁ ଶ୍ଵାସ କ୍ରିୟା ଟା ଆମେ ଯୋଉ। ଫଁ ଫଁ ନିଶ୍ୱାସ ଟା ଧାଉଁ ଧାଉଁ କି ନା ନିଶ୍ଵାସ ପ୍ରଶ୍ୱାସ ନଉଛେ ପେଟକୁ ଫମ୍ପେଇକି। ଆମର ଶ୍ୱାସ ନଳୀ ଏକ ପରିଷ୍କୃତ ହେଇଯାଏ। ଶ୍ୱାସ ନଳୀରେ ଯାହାବି ପ୍ରୋବ୍ଲେ ଅସୁବିଧା ଥିବ ସେ ଶ୍ୱାସ ନଳୀ ଆଗ କ୍ଳିଅର ହେଇଯାଏ ଉଁ ଶ୍ଵାସ ନଳିଟା ପରିଷ୍କୃତ ହେଲା ପରେ। ଆମେ ଅଧିକ ଅକ୍ସିଜେନ ବଡିକୁ ଗଲା ଅମ୍ଳଜାନ ପରିମାଣ ପ ଅଧିକ ଆମ ଦେହକୁ ପ୍ରବେଶ କଲା। ଅଧିକ ଗଲାଠୁ ଆମର ଯୋଉ ସ୍ନାୟୁ ଗୁଡାକ ସବୁ ସକ୍ରିୟ ହେଇଯାଏ। ଏବେ ଦେଖୁଛୁ କେତେ ସ୍ନାୟୁ ରୋଗୀ ସବୁ ହେଲେଣି ସବୁ ନ ନର୍ସ ପ୍ରୋବ୍ଲେମ। ସ୍ନୟଗୁଡାକ ସକ୍ରିୟ ହେଇଯିବ। ଆଉ ଜଣ ଜଣକ ଦେଖିବୁ ପେଟ ବାହାରିକି ଥିବ କପାଳଭାରତି କଲେ କଣ ପେଟ ଟା କମିଯିବ। ହୁଁ ପେଟ କମିଯିବ ଆଉ।
ଏମିତି ଆଉ ଅ ହଁ ନାଇଁ ତ ସେଇଟା ତ ପ୍ରଥମ କଥା ତାପରେ ତ ଆମେ ଆମର ଖାଦ୍ୟ ଦ୍ୟ ଠିକ କରିବା ଦରକାର। ଯେମିତି କିି ତମେ ଯୋଉ କହିଲ ତ୍ରି ଫଳା ତ୍ରି ଫଳା ଟା ତ ନିହାତି ନବା ଦରକାର। ତାପରେ ଆମର ଟିକେ ଫଳମୂଳ ହଉ। କି ଆମର ସାଧ୍ୟ ଅନୁଯାୟୀ ଯେମିତି ହେଲା କି କଞ୍ଚା କାକ ଆମର କାକୁଡ଼ି, ଗାଜର। ଏସବୁ ବି ଟିକେ ଆମେ ଖାଇବା ଦରକାର ତାପରେ ଯେମିତି ଖ ଖରା ବେଳରେ ଯେମ ଭାତ ଡାଲି କିଛି ବି ଗୋଟେ ଭଜା ହଉ କି ତରକାରୀ ହଉ। କିନ୍ତୁ ତାଠୁ ଅତ୍ୟଧିକ ମାତ୍ରାରେ ଆମେ ଖାଦ୍ୟ ଯେମିତି ସେବନ ନ କରୁ। ତାପରେ ରାତିରେ ବି ସେମିତି ରାତି ସାତଟା ପୂର୍ବରୁ ଆମେ ଖାଇବା ଦରକାର। ତ ଏଇ ସବୁ ନିୟମ ମାନିକି ଚାଲିଲେ ଆମର ଯୋଉ ଜୀବନ ଶୈଳ କି କିଏ ଆଉ ଉନ୍ନତ ହେଇଯିବ। ଆଉ ଆମେ ଅତ୍ୟଧିକ ଦିନ ବି ଟିକେ ବଞ୍ଚି ପାରିବା। ତ ସେଇୟା ହିଁ କରିବା ହଉ ଠିକ ଅଛି ଅପା। ରହୁଛି ଅନ୍ୟ କଲ୍ ରେ କଥା ହବା ଆଉ।